ହ୍ୟାଲୋ।
ତ ଆଜିର କାଲି ଥିଲା ସ୍ନାନ ପୂର୍ଣ୍ଣିମା।
ଏୟ ବିଷୟରେ ତ ମୁଁ କିଛି ଜାଣିନି।
ତ ଅ ର ରଥଯାତ୍ରା ର ସ୍ନାନ ପୂର୍ଣ୍ଣିମାର ଏତେ ଦିନ ପରେ ରଥଯାତ୍ରା ପଡ଼େ?
କେତେ ଦିନ ପରେ ଏକୋଇଶ ଏକୋଇଶି ଦିନ ପରେ
ଏକୋଇଶ ଦିନ ପରେ ଆଛା ଆଉ ବଳଭଦ୍ର ରଥ ନା କଣ?
ନନ୍ଦିଘୋଷ କଣ ଜାଣିନି?
ଆଉ ଠିକ୍ ଅଛି।
ହ୍ୟାଲୋ।
ଏ ଆଇ କଣ?
ଏ ଆଇ ହେଲା ମନୁଶ୍ କଣ ଯେ କୃତ୍ରିମ ଜ୍ଞାନ।
କୃତ୍ରିମ ଅଭିଜ୍ଞତା।
ଜ୍ଞାନ ବା ଅଭିଜ୍ଞତା।
ଅଭିଜ୍ଞ ଫ୍ରଣ୍ଟ କଣ ଫ୍ରଣ୍ଟ ମାନେ ଗୋଟେ ଯୋଉ ନିର୍ଦ୍ଦେଶ ଯୋଉ କୁହଜାଏ ସେଟା କଣ ପାଇଁ କୁହନ୍ତୁ।
ପ୍ରମ୍ଟ ହଉଛି ଗୋଟେ ସଫ୍ଟାର ବା ଆପ୍। ଯାହା ଏ ଆଇ ମାଧ୍ୟମରେ ଆମେ ଯୋଉ ଟ୍ୟାଗ ଗୁଡିକ ଯଉ ତାହାକୁ ସେ ନିର୍ଦ୍ଧାରିତ କାର୍ଯ୍ୟ ଆଉ ତାର କାର୍ଯ୍ୟ ଏବଂ ଶୈଳୀକୁ ଆମ ଆଗରେ ବିବରଣୀ ଉଁ ବିବରଣୀ କରିଥାଏ।
ଆଚ୍ଛା ଠିକ ଅଛି।
ହଁ
ଆ ଆପଣ ଏବେ କୋଉଠି?
ରୋଡ ସାଇଡରେ ବସଚି।
ଆପଣ ଚାରି ପାଖରେ ଯୋଉ ଦୃଶ୍ୟ ଥିବ ସେ କିପରି ଦୃଶ୍ୟ ସେଗୁଡିକ?
ଅତି ସବୁଦିନିଆ ଦୃଶ୍ୟ। ଯେଉଁ ଦୃଶ୍ୟକୁ ଆମେ ଚାହିଁଲେ ବି ବହନ କରିପାରିବାନି।
କି ଦୃଶ୍ୟ ଦେଖୁଚନ୍ତି ଆପଣ?
ଆଖି ଆଗରେ ଶହସ୍ର ଗାଡିଗୁଡାକ ସବୁ ଯାଉଛନ୍ତି। କିନ୍ତୁ କିଛି କରିହୋଉନି।
ହୁଁ।
ଜ
ଆପଣ ଏବେ କଣ କରୁଛନ୍ତି ପଢୁଛନ୍ତି ନା କିଛି ଜବରେ କାମ କରୁଛ
ଜବର।
ଆଜ୍ଞା।
ଅବରେ କାମ କରୁଚି।
ଆପଣଙ୍କ ନାଁ କଣ? ତ ଆପଣ
ହୁଁ।
ତ ଆପଣ କେବେ ଗୋଟେ ଷ୍ଟୋରି ଶୁଣିଚନ୍ତି କିଛି ବି କିଛି ବି ଷ୍ଟୋରି। କିଛି ବି ଷ୍ଟୋରି ଶୁଣିଚନ୍ତି ଛୁ ଛୋଟବେଳୁ ତ ଆପଣ କିଛି ବି ଷୁ ଷ୍ଟୋରି ଶୁଣିଥିବେ ମାନେ କିଛି ବି ଗପ ଶୁଣିଥିବେ ଆପଣ?
ହ ଶୁଣିଚି କିନ୍ତୁ ମନେପଡୁନି କିଛିବି କୁହନ୍ତୁ ଆପଣ କୁହନ୍ତୁ।
ଲୋଭି କୁକୁର ଗପ ଶୁଣିଚନ୍ତି?
ହଁ ଆଖିରେ ଫଟୋ ଦେଖିଥିଲି ତାକୁ ଅନ୍ୟମାନଙ୍କ ଭାବରେ ପ୍ରକାଶ କରିବାକୁ କୁହାଯାଇଥିଲା କିନ୍ତୁ ମୁଁ କରିନି ତ ଆପଣ ଟିକେ କହିଦିଅନ୍ତୁ।
ନାଇ ଆପଣ କୁହନ୍ତୁ।
ନା ମୁଁ ସେଇଟା ଜାଣିନି ପା।
କିଛି ଅଲଗା କିଛି ଗପ।
ଉଁ। ମୁଁ ତ ଆପଣ ଟିକେ ଯଦି କହିଥାନ୍ତେ ବୋହୁତ ଉପକୃତ ହୋଇଥାନ୍ତା ଏଣୁ ଆମେ କିଛି ଶି କ୍ଷା ବି ପାଇଥାନ୍ତୁ।
ତ ତ ଶୁଣ ଗୋଟେ ଲୋ ଏଟା କୁକୁର ଥିଲା ସେ ବୋହୁତ ଲୋଭିଥିଲା ତା ପାଖରେ ଗୋଟାଏ ମାଂସ ସେ ନେଇକି ଯାଉଥିଲା ଗୋଟେ ନଈ ପାର କରୁଥିଲା ସେ ନଈ ବ୍ରିଜ ନଈରେ ଗୋଟେ ବ୍ରି ନଈ ଯିବା ଯିବା ସମୟରେ ଗୋଟେ ବ୍ରିଜ ସେ ବ୍ରିଜ ଗଲାପରେ ସେ ତଳକୁ ତଳେ ଅନେଇଲା ତାଆରି ପ୍ରତି ବିମ୍ବ ହଁ ଦେଖାଗଲେ ସେ ଭାବିଲା କି ଇଏ ଗୋଟେ କୁକୁର ଆ ପାଖରେ ବି ଗୋଟେ ହାଡ ଅଛି। ତ ମୁଁ ଆକୁ ଯଦି ମାନେ କାଞମାନେ କାମୁଡିବି କି ଡରଇବି ଧମକେଇବି ସେ ହାଡ଼ଟା ମୋର ହେଇଯିବ ତାହେଲେ ସିଏ ଭାବିବେ ଦି ସେ ହାଡ଼ ମୋର ହେଇଚି ତ ମୁଁ ସେ ସେଇଥିପାଇଁ ତାର ଲୋଭରେ ସେ ପାଣିଙ୍କୁ ଡେଇଁ ପଡିଲା, କିନ୍ତୁ ତାପରେ ସେ ବିଚରା କୁକୁର ପାଣିରେ ବୁଡିବୁଡି ବା ଛଟପଟ ହେଇକି ଏପଟ ସେପଟ ହେଇକି ପଳେଇଗଲା। ପଳେଇଗଲା ନା ଭାସିିଗଲା।
କୋଉଠିକି ଯିବା? ତାପରେ? ହ୍ୟାଲୋ?
ହ୍ୟାଲୋ?
ତାପରେ?
ଆଉ ଗୋଟେ କିଛି ଉ ମାନେ ଆମ ଭୁବନେଶ୍ଵରରେ
ହୁଁ। ହଁ।
ଗୋଟେ ଷ୍ଟାଡିୟମ ଅଛି, ଲୋକ ପ୍ରସିଦ୍ଧ ଷ୍ଟାଡିୟମ। ଲୋକପ୍ରିୟ ଷ୍ଟାଡିୟମ, ଷ୍ଟାଡିୟମର ନାଁ କଣ?
କଳିଙ୍ଗ ଷ୍ଟାଡିୟମ୍।
କଳିଙ୍ଗ ଷ୍ଟାଡିୟମ୍।
ୱେଟ୍ ୱେଟ୍, ମାମ୍ ଗୋଟେ ମିନିଟ୍ ଗୋଟେ ମିନିଟ୍ ବାଜିବ ବାଜିବ ବାଜିବ ବାଜିବ। କଳିଙ୍ଗ ଷ୍ଟାଡିୟମ୍।
କଳିଙ୍ଗ ଷ୍ଟାଡିୟମ୍। ଆଉ ଆମ ଅ ପୁରା ବିଶ୍ୱରେ ସବୁଠୁ ବଡ଼ ହକି ଷ୍ଟାଡ଼ିୟମ୍ କେଉଁଠି ଅଛି? ଆଉ ତାହା କିଏ ନିର୍ମାଣ କରିଥିଲେ?
ସେଇଟା ତ ମୁଁ ଜାଣିନି।
ଆମ ଓଡିଶାରେ ଅଛି। ଓଡିଶା ରାଉରକେଲାରେ ଅଛି, ତାକୁ ନିର୍ମାଣ କରିଥିଲେ ନବୀନ ପଟ୍ଟନାୟକ।
ଓହୁଁ।
ହୁଁ। ଆମ ଓଡିଶାରେ ଏମିତି ମାନେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
ଶ୍ରୀମନ୍ତୀ ପ୍ରତିଭା ପଟେଲ।
ଆମ ଓଡିଶାର।
ହୁଁ।
କିଏ?
ମୁଁ ଜାଣିିନି।
ନନ୍ଦିନୀ ଶତପଥି।
ନେକ୍ସଟ୍।
ଆମ ମାନେ ଆମ ଭାରତର ଭାରତ ମ୍ୟାପ ଆପଣ ଦେଖିଛନ୍ତି?
ହଁ।
ଆ ଦେଖିଥିବେ।
ହୁଁ।
ଇଷ୍ଟ ଇଷ୍ଟ ସାଇଟରେ ମାନେ ଉ ମାନେ ପୂର୍ବ ଦିଗରେ କେଉଁ କେଉଁ ରାଜ୍ୟ ଗୁଡିକ ଯାଏ। ମାନେ କେଉଁ କେଉଁ ରାଜ୍ୟ ଗୁଡିକ ତାହା ଭିତରେ ଗଣାଯାଏ?
ହୁଁ ସିଧା ରଖନ୍ତୁ ଏପଟେ।
ହ୍ୟାଲୋ?
ଗାଡ଼ି ବେଣ୍ଡ ରହିଲା ଏମିତି ରହିଲା,
ହ୍ୟାଲୋ?
ଟିକେ ଲାଇନରେ ରହିଥା। କୁହ।
ହାଲୋ। ହାଲୋ।
ଆଉ ଟିକେ ପଛକୁ ଦେଇଦିଅନ୍ତୁ।
ହାଲୋ।
ବାସ୍ ଓକେ ଓକେ। ହଁ
ହାଲୋ।
ହଁ ହାଲୋ। କୁହନ୍ତୁ।
ମାନେ ପୂର୍ବ ଦିଗରେ କେଉଁ କେଉଁ ରାଜ୍ୟ ଗୁଡିକୁ ଗଣାଯାଏ।
ହାଁ।
ପୂର୍ବ ପୂର୍ବ ଦିଗରେ ଆମ ଦେଶର କେଉଁ କେଉଁ ରାଜ୍ୟ ଗୁଡିକୁ ଗଣାଯାଏ।
ପୂର୍ବ ଦିଗରେ।
ପୂର୍ବ ଦିଗରେ।
ନା ଆସିବନି।
ଓଡ଼ିଶା, ପଶ୍ଚିମ ପଶ୍ଚିମ ବଙ୍ଗ ପଶ୍ଚିମବଙ୍ଗାଲ, ବିହାର, ଝାଡ଼ଖଣ୍ଡ।
ରାଇଟ୍।
ଆମ ଆମର ଏବେ ମୁଖ୍ୟମନ୍ତ୍ରୀ କିଏ ଅଛନ୍ତି।
ହୁଁ ମୋହନ ମାଝୀ।
ମୋହନ ମାଝୀ ଆପଣ ତାଙ୍କ ବିଷୟରେ କିଛି କହିବାକୁ ଚାହୁଁଛନ୍ତି।
ସେ ଆଗରୁ ହାଣ୍ଡିଆ ପିଉଥିଲେ ଏବେ ହାଣ୍ଡିଆ ପିଉ ନାହାନ୍ତି।
କାହିଁକି ସେ ଜ
କାହିଁକି।
ସାର୍ ମୁଖ୍ୟମନ୍ତ୍ରୀ ଅଛନ୍ତି ତ ତାଙ୍କ ପାଇଁ ଏମିତି ବଡ଼ ଇଉଜ୍। କରା ନ ଯିବା ଉଚିତ କାରଣ ସେ ଜଣେ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି।
ହଁ ଆମେ ତ କିଛି ଅପମାନିତ ତ ଜନିତ କିଛି କଥା କହିନି। ଯୋଉ ଯେଉଁ କଥାଟି ସତ୍ୟ ସେଇ କଥାଟି କହିଅଛୁ। ତ ଆଗରୁ ସେ ପିଉଥିଲେ ଯାହା ଏବେ ତ ଆଉ ପିଉନଥିବେ। ଯେହେତୁ ସେ ଗୋଟେ ଦାଇତ୍ୟ ମୁଖିଆ। ତ ସେ ୟାକୁ ଆଉ। କମ୍ ବ୍ୟବହାର ନ କରି ଅନ୍ୟ କୌଣସି ଜିନିଷ ବ୍ୟବହାର କରୁଥିବେ। ନେକ୍ସେଟ୍।
ତାଙ୍କ ବିଷୟରେ ଆପଣ କିଛି ଆଉ କିଛି କହିବାକୁ ଚାହୁଁଛନ୍ତି।
ହଁ ତାଙ୍କର ମଧ୍ୟ ସ୍ତ୍ରୀ ଅଛି। ଅଛନ୍ତି ଆଉ ପିଲା ଛୁଆ ମଧ୍ୟ ଅଛନ୍ତି ତାଙ୍କର ବାପା ମା ଅଛନ୍ତି ସିଏ ବି ଆମ ଭଳିଆ ଭା ତ ଖାଉଛନ୍ତି।
ତ ଆପଣ ଏବେ କଣ କରୁଛନ୍ତି?
ବସିଛି।
କଉଠି?
ରୋଡ ସାଇଡ ରେ।
ଆପଣ ଆଖପାଖର ଦୃଶ୍ୟ କିଛି କହିବାକୁ ଚାହୁଁଛନ୍ତି କି କହିପାରିବେ?
ନା ଆପଣ କୋଉଠି ଅଛନ୍ତି?
ମୁଁ ବସିଛି ଏବେ ଘରେ, ଘରେ ମୁଁ ଏବେ ବସିଛି।
ଆପଣଙ୍କ ଘରେ ଟିଭି ଅଛି?
ଆଜ୍ଞା।
ଫ୍ୟାନ ଅଛି?
ଆଜ୍ଞା।
ହୁଁ ଫ୍ରିଜ ଅଛି?
ସବୁ କିଛି ଅଛି କେବଳ ଏସିି କୁ ଛାଡି।
ଆଚ୍ଛା ଫ୍ରିଜ ଚାଲୁଚି।
ଆଜ୍ଞା
ତ ତାକୁ ଆପଣ ସମ୍ଭାଳିକି ରଖନ୍ତୁ ନଚେତ୍ ସେ କୁଆଡେ ଚାଲି ଯାଇପାରେ।
ଫ୍ରିଜ୍ କେବେ ଚାଲିଯାଇ, ପାରିବ ନାହିଁ କାରଣ ଫ୍ରିଜ ଗୋଟେ ନିର୍ଜୀବ ବସ୍ତୁ ସେ ଗୋଟେ ମେସିନ୍।
ଆଚ୍ଛା ହୁଁ ଆଚ୍ଛା ଟିଭିି ଚାଲୁଛି?